ହ୍ୟାଲୋ ହଁ ଦିଦି ଜୟ ଜଗନ୍ନାଥ।
ହଁ।
କଣ କରୁଛ?
ତମେ କଣ କରୁଛ?
ହେଇ ବସିଛି ମନ୍ଦିର ପାଖରେ ଆଉ କଣ କରିବା।
ମୁଁ ଘରେ ବସିଛି ଆଉ।
ଓହୋ ଘରେ ବସିଛ ଆଉ କଣ ରଜ କେମିତି କଣ କାଟିଲ?
ରଜ ତିନି ଦିନି ଭଲରେ କଟିଲା ଆଉ
ଓହୋ ଭଲରେ କଟିଲା ନାଇଁ କି ଆଉ ବିଲବାଡି କାମଧନ୍ଧା କେମିତି କଣ ଚାଲିଛି ସେପଟେ?
ଅଭିକା ବିଲ ବାଡି କାମ ହେଇନି ହବ ଆଉ।
ଓହୋ ଆମର ତ ଇଆଡେ ମେଘ ହଉଛି ସିଆଡେ କିନ୍ତୁ ମେଘ ନାହିଁ କେମିତି? ଚଲେଇବା ଆମେ ଯୋଉ ଦିନ ମନ ହ ଓହୋ ଖରା ହଉଛି ନାଇଁ କି?
ହଁ।
ଆଉ କଣ ମାନେ ପୁରୀ ଯାଇଥିଲ ନା ଯାଇନ ଏବେ?
ନା ପୁରୀ ଯାଇନି ଆଉ।
ଓ ଆଉ ତମର ସେପଟେ କଣ ପର୍ବପର୍ବାଣି କଣ କେମିତି ଭଲ ହଉଛି?
ଏଠି ଆମର ଲକ୍ଷ୍ମୀ ପୂଜା ହୁଏ ମଙ୍ଗଳା ଓଷା ହୁଏ ସବୁ ଓଷା ହୁଏ
ଆଉ ପୁରୀ କେବେ ଯାଇଥିଲ?
ଏବେ ଯାଇନି ଯାଇଥିଲି
ଅ ହ।
ଆଉ ତମ ଗାଁରେ କଣ ମାନେ ଭଲ ପର୍ବ ଭଲ ମାନେ ଯୋଉଟାକି ପର୍ବ ପର୍ବ ମାନେ ଯୋଉ ହୁଏ ସବୁଠୁ ଭଲ କଣ ହୁଏ?
ମଙ୍ଗଳା ଓଷା ହୁଏ।
ମଙ୍ଗଳା ଓଷା ହୁଏ ନାଇ ହୁଁ।
ଆଗୁ କଣ ଆସୁଛି ଯେମିତି ରଥଯାତ୍ରା ଆସୁଛି ପୁରୀ ଯାଉଛ ନା ନାଇଁ?
ଯାଇନୁ ଦେଖିବା ଯିବୁ ଆଉ।
ଖିଆପିଆ ସଇଲାଣି?
ହଁ।
ଭଲ ଅଛ ହଁ ମୁଁ ଏଇ ତ ଖାଇକି ବସିଛି ଆଉ। ହୁଁ ହୁଁ। ଆଉ ଘର ପାଖରେ କଣ ସବୁ ମାନେ ମନ୍ଦିର ଫନ୍ଦିର କଣ ଅଛି ପାଖାପାଖି?
ଆମର ଏଠି ଜଗନ୍ନାଥ ମନ୍ଦିର ଅଛି ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି। ଶିବ ମନ୍ଦିର ଅଛି ହନୁମାନ ମନ୍ଦିର ଅଛି ସବୁ ଅଛି।
ଓହୋ ଆଉ ଛଅଟା ଋତୁ କୋଉ ଋତୁ ଟା ଭଲ ଲାଗେ?
ମତେ ସବୁ ଋତୁ ଭଲ ଲାଗେ।
ସବୁବେଳେ ଋତୁ ଭଲ ଲାଗେ ଯେ ସେଇଟା ଗାଁରେ ଗୋଟେ ମନ ଗୋଟେ ଭଲ ଗୋଟେ ଯେମିତି ଫେବରାଇଟ୍ ଥିବ ନା?
ସବୁ ଋତୁ ଭଲ ସ ସବୁ ଋତୁ ଖାପ ଖୁଆଇ ଚଳେଇ ପାଇଲେ ହେଲା।
ଓହୋ ସବୁ ଋତୁ ଭଲ ଯେ ଯେମିତି କି ଆମର ଲୋକ କହନ୍ତି ଶୀତ ଦିନେ ଶୀତ ଲାଗୁଛି ଖରା ଦିନେ ଖରା କାଟୁଛି ସେମିତି କଣ ମାନେ
ତୁମର ସେଇଟା କଣ କେମିତି ଭଲ କୋଉଟା?
ସବୁ ଋତୁ ଭଲ ହେଲା।
ଉୁଁ ହୁଁ ଆଉ ଖାଇବାକୁ ବେଶୀ କଣ ଭଲ ଲାଗେ? ହାଲୋ।
ଯାହା ଦେଲେ ମୁଁ ଖାଇଛି।
କଣ ଖାଅ ସବୁଥିରେ ହଁ ମାନେ ଯାହା ହେଲେ ସବୁ ଚଳେଇ ଦିଅ ଆଉ ନାଇଁ କି?
ହୁଁ ସବୁ ଆଜେଷ୍ଟ।
ହୁଁ ହୁଁ ନହଲେ ହବନି ଆଉ ନାଇଁ କି?
ହୁଁ।
ଖାଲି କଣ ଧାନ ଚାଷ ନା ଆଉ କଣ ତମର ସେପଟେ ଲାଇନରେ କଣ ହୁଏ?
ଧାନ ଚାଷ ପନିପରିବା ଚାଷ।
ଓହୋ ପନିପରିବା କଣ ସ ଚାଷ ହୁଏ?
ବାଇଗଣ ବିଲାତି ଆଳୁ ଭେଣ୍ଡି। ଛତୁ।
ହଁ ଆଉ ଛତୁ ଦିଟା ପଠେଇଦବ।
ହଁ ଆସିକି ନେଇଯିବ ଆଉ
ଓହୋ ହଉ ଯିବା ଆଉ ଯିବା କେବେ ଆଣିବା ଆଉ
ହୁଁ।
ହୁଁ ଆଉ ଘରେ ସବୁ ଭଲ ଅଛନ୍ତି?
ହଁ।
ହୁଁ ହୁଁ
ଆଉ ତମ ଘର ଆମର ହଁ ବିଲବାଡି ଅଛି। ମେଘ ହେଲେ ଧାନ ଚାଷ ହବ।
ହୁଁ। ଆଉ କଣ ଏଇନା ଚାଲିଛି କଣ?
ମାନେ
ମାନେ ଯେମିତିକି କଣ ଆଗକୁ ଚା ଚା ଚାହୁଁଛ ଯେମିତି କିଛି ଗୋଟେ କରିବ ନା ନାଇଁ ଖାଲି ଏମତି ପଢ଼ାପଢ଼ି କରୁଛ କି କଣ ଆଉ ଅଲଗା କିଛି କରିବାକୁ ଚାହୁଁଛ? କି ଜବ୍ ଫବ୍ କଣ କରିବ?
ହଁ ଆଗକୁ ତ କିଛି କରିବାର ଅଛି।
ଲାଗୁ ସବୁ ଅଛି କରିବାକୁ ଆଉ ନାଁ କି?
ହଁ।
ହଁ ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ହୁଁ ହୁଁ। ଆଉ ଘର ପାଖରେ ନଦୀ ଫଦୀ ଅଛି ନା ନାଇଁ?
ହଁ ଆମର ଗୋଟେ ବ ବଡ ବନ୍ଧ ଅଛି ସେଠି ପାହାଚ ହେଇଚି। ସେ ଠି ଗାଁର ଲୋକମାନେ ଗାଧୋଉଛନ୍ତି। ସ୍ତ୍ରୀ ଲୋକ ପୁରୁଷ ଲୋକ ସବୁ ଗାଧୋଉଚନ୍ତି।
ଆଉ ଯୋଉ ମାନେ ପୋଖୋରୀ ଫୋକୋରୀ କି ଆଉ ଯେମିତି ଡ୍ୟାମ୍ ଫ୍ୟାମ୍ ସେମିତି କିଛି ଅଛି ନା ନାହିଁ?
ହଁ ଦୂରରେ ଅଛି ହଁ।
ହଁ ହଁ ହଉ ଅଛି ତାହେଲେ ନାଇଁ କି?
ହଁ।
ତାହେଲେ ଏମିତି ସବୁ ଚାଲିଛି। ନାଇଁ କି?
ହଁ।
ଉୁଁ ହୁଁ। ଆଉ?
ହୁଅ।
ଆଉ କଣ ସବୁ ମାନେ ଏ ଏଁ ଏଇନା ଗାଁରେ କଣ କାମଧନ୍ଦା କି କଣ ଏଇନା ସବୁ ଘରେ ସବୁ କରୁଛନ୍ତି?
ଅବିଜ୍ଞା ହଁ କାମ ଲୋକ କାମକୁ ଯାଉଚନ୍ତି ପୁଣି ବିଲ ଟାଇମରେ ବିଲ ଚାଷ କରିବେ।
ହୁଁ ହୁଁ ତା ହେଲେ ସବୁ ଚାଲିଛି ଆଉ ମାନେ ମାନେ ବାର ମାସ ତ ଟାଙ୍କର ସେମିତି ଫସଲ ଫସଲ ଯେମିତି ଯୋଉ ସିଜିନରେ ଯାହା ଫସଲ ଫସଲ ହୁଏ ସେମିତି ସବୁ ହୋଉଚି ନା ନାଇଁ ଖାଲି ଧାନ ସିଜିନ ଏଇ ସାଇ ସିଜିନ ବର୍ଷା ସିଜିନ ଆସିଲେ ଯାହା ଫସଲ ଫସଲ କରୁଛ?
ଅଲଗା ଟାଇମିରେ ଚାଷ କରୁଚନ୍ତି ଲୋକମାନେ।
ହଁ।
ଏଇ ମୁଗ ଫୁଗ ବିରି ଫିରି
ହୁଁ।
ସାରୁ ଲଗା ହେଇଚି ଆଉ ପନିପରିବା ଜିଏ ଲଗେଇବା କଥା ଲଗେଇଚନ୍ତି। ପ ଖଡା ପୋଇ ସବୁ ନଗୋଉଚନ୍ତି।
ହଁ ହଁ ତାହେଲେ ଏମିତି ସବୁ ଚାଲିଚି ଭଲରେ ଆଉ। ନାଇଁ କି? ଆଉ ରଜ ରଜ କେମିତି କଣ ତମ ଗାଁରେ କଣ ରଜରେ ମହୋତ୍ସବ ହୁଏ ନା ହୁଏନି?
ରଜ ତିନି ଦିନି ପା ପାଳିଲୁ ପିଠା ପଣା ଖାଇଲୁ।
ହଁ ହଁ କଣ ସବୁ ପିଠାପଣା ସବୁ କଣ କରିଥିଲ?
ଆମର କରାହେଇଥିଲା ଚକୁଳି ପିଠା କରାହେଇଥିଲା ଇଡିଲି କ କରାହେଇଥିଲା। ସିଜା ପିଠା
ହଁ ହଁ। ତାହେଲେ ଏମତି ସବୁ ଚାଲିଚି ଆଉ ନାଇଁ କି? ମୁଁ ଆଜ୍ଞା ତମ ଘର ଲୋକ ନୁହେଁ କି? ହାଲୋ।
ହଁ କୁହ?
ମୁଁ କହିଲି ତାହେଲେ ଏମତି ସବୁ ଚାଲିଚି ଆଉ। ନାଇଁକି?
ହଁ।
ଆଉ କଣ ମାନେ ଯେମିତି କିି ଆମର ମୁଁ ପଛି କରିନି ଏପର୍ଯ୍ୟନ୍ତ କି ଫସଲ କି ସେମିତି ଖାଇବା ପାଇଁ ମାନେ ଯେମିତି କି ଅନ୍ୟାନ୍ୟ ଗୋଟେ ଜିନିଷ ଗୋଟେ ହଁ ମୁଁ ଏଇ ଜାଗାକୁ ବୁଲି ଯିବାକୁ ମତେ ଭଲ ଲାଗେ କି ନାହିଁ ମୋ ଲାଇବେରିରେ ମତେ ବୁଲାବୁଲି କରିବାକୁ ଭଲ ଲାଗେନି ସେମିତି କଣ ତମର ଗୋଟେ ଇଏ ଥିବ ନା ନାଇଁ?
ଯେତେବେଳେ ଯୋଉ ଟାଇମରେ ଯୁଆଡେ ଯିବ ଯିବା କଥା ଯିଏ ଯାଉଛୁ ଆଉ, ମନ ପୁଣି ଗୋଟେ କିଛି ନାହିଁ? ଯୁଆଡେ ମ୍ ମନ ଉଠିଲା ସିଆଡେ ଗଲୁ।
ନାଇଁ ନାଇଁ ମନେରେ କିଛି ନାହିଁ ବୋଲି କହିଲେ ହବନି ମାନେ ମୋ କହିବା ବୁଝିପାରିଲେନି ମାନେ ମୋ କହିବା କଥା କି ଯେମ ମିତି ଆମର ଧର ମତେ ଖାଇବାକୁ ଭଲ ଲାଗେ। କି ଜଣଜଣକୁ କହିବେ ବୁଲି ଯିବାକୁ ଭଲ ଲାଗେ, କିଏ କହିବ ମୁଁ ମନ୍ଦିର ଯିବାକୁ ମତେ ଭଲ ଲାଗେ। ଓହୋ ତା ଯାଇ ହଉ ବହୁତ ବିନ୍ଦାସଟା ବହୁତ ଭଲ ଆଉ। ସବୁ ଭଲ ଲାଗେ ମାନେ ସେଟା ଭଲ ନାଇଁ କି?
ହଁ।
ନିଜେ କଣ ବନେଇକି ଖାଇବାକୁ ଭଲ ଲାଗେ ନା ନାଇଁ କିଏ ବନେଇକି ଦେଲେ ଖାଇବାକୁ ଭଲ ଲାଗେ?
ନା ନିଜେ ତିଆରି କରିବାକୁ ଭଲ ଲାଗେ।
ନିଜେ ତିଆରି କରି ନିଜେ ଖାଇଆକୁ ଭଲ ଲାଗେ ଆଉ।
ହୁଁ।
ହୁଁ ହୁଁ। ଆଉ।
କୁହ।
ମାନେ ବେଶୀ କଣ ବନେଇକି ଖାଇବାକୁ ଭଲ ଲାଗେ?
ଚାଉମିନ ଚାଉମିନ ଆଉ ମ୍ୟାଗି ଆଉ ପାସ୍ତା, ଆଉ ସୁଜି
କାଷ୍ତା କାଷ୍ତା ମାନେ ମତଲବ
ପାସ୍ତା ପାସ୍ତା।
ପାସ୍ତା ମାନେ କୋଉଟାକୁ କୁହନ୍ତି ମୁଁ ତ ବୁଝିପାରୁନି?
ଦୋକାନ ଯୋଉ ବିକ୍ରି ହୁଏ ଯୋଉ ତମ ମ ମଡା ମଡା ଯୋଉ ତମ ଗୋଟେ ମଇଦା ଇତ୍ୟାଦି।
ମଇଦାରେ ତିଆରି ତ ମାନେ ଏଟା କେ ବନେଇକି ଖାଇକୁ ପଡିବ ତ ନା କଣ?
ଆ ଦୋକାନରେ ବିକ୍ରି ହଉଥିବ ତମେ ଘରେ ଆସି ବନେଇକି ଖାଇବ।
ଯେମତି ଇସ୍ ଇପି, ମ୍ୟାଗି ଯେମତି ବନାତି ଏଇଟା ସେମିତି ବନେଇକି ଖାଇବ ନାଇଁ କି? ଓହୋ ହଁ ଏଇଥିବ ଆଉ ମୁଁ କେବେ ଖାଇନିନା କାଇଁ ମିଛ କଥା କହିବି, ସେ କେବେ ଜାଣିନି ସେଇଥିପାଇଁ କହିଲି ହୁଁ ହୁଁ। ଆଉ ଦେହ ପା କେମିତି କଣ ଭଲ ଅଛି ତ?
ହଁ ବହୁତ ଭଲ ଅଛି।
ଆଉ ଯୋଉ ବର୍ଷା ଫର୍ଷା ହେଲା କେମିତି କଣ ମାନେ ଇଏ କଲ କେମିତି?
ବର୍ଷା ହେଲେ ଘରେ ର ରହିବୁ, ଛଣାଛଣି କରି ଖାଇବୁ ଘରେ। ଆଉ ପଦାକୁ ଯିବାର ନାଇଁ।
ହଁ।
ମେଘ ଛାଡ଼ିଲେ ପୁଣି ଯୁଆଡେ ଯିବୁ ଆଉ।
ତାହେଲେ ଏମିତି ସବୁ ଚାଲିଛି ଆଉ ନାଇଁ କି?
ହଁ।
ଆଉ କଣ ମାନେ? ଅ ଦେହ ପା ଭଲ ସବୁବେଳେ ତ ରହୁଛି ଲିକ ରହୁଛି ତ?
ହଁ।
ବେଶୀ କାହାକୁ ମାନ? ଫ୍ୟାମିଲ ଭଗବାନ ଏମିତି କାହାକୁ ବେଶୀ ମାନ?
ମଙ୍ଗଳା ଠାକୁର ତାରିଣୀ ଠାକୁର ଶନି ଠାକୁର।
ଓହୋ ଆଉ ଗୋଟେ ଛାଡି ଦେଇଛ।
କଣ କହୁନା ନିଜ ବାପା ମା ଙ୍କୁ?
ବାପା ମା ପ୍ରଥମେ ହେଲେ ବା ପା ମା ହିଁ ଦେବତା ମ ମୁଁ କହୁଛି ମାନେ ମଙ୍ଗଳା ମୁ କହୁନି ଠାକୁର ସେ ନୁହଁନ୍ତି ବୋଲି ମୁଁ କହୁନି ସେ କଥା ନୁହଁ। ସିଏ ବି ମା ଆମର ଜଗତର ମା। ପ୍ରଥମେ ବାପା ହିଁ ମା ପିତା ମାତା ଗୁରୁ ଦେବତା ବ୍ରା ହଁ ଏଇ ପାଞ୍ଚ ଜଣଙ୍କୁ ଯଦି ମାନୁଥିବ ତାହେଲେ ଠିକ। ଯଦି ବି କହୁଛ କି ନାହିଁ ମୁଁ ମଙ୍ଗଳାଙ୍କୁ ମାନୁଛି ମଙ୍ଗଳା ମାନ କିଛି ନାହିଁ। ୟାଡେ ମା ଗାଲେ ଚଟକଣି ମାରୁଥିବ ବାପା ଗାଲେ ଚଟକଣି ମାରିକି ଭଗବାନ ଡାକିଲେ
ନା ଆମେ ସେମିତି କରନୁ।
ଠିକ ଠିକ ରାଇଟ ଭଲନା ଆଉ ଆଗ ବାପା ମା ଗୁରୁଦେବତା। ପିତା ହିଁ ମାାର୍ତା ବ୍ରହ୍ମଟ ଦେବତା ମାନେ ସିଏ ହିଁ ଦେବତା ତାଙ୍କୁ ମାନିଲେ ଯ ହଁ ମଙ୍ଗଳାକୁ ମାନି ପାରିବ ବୁଝିଲ ନା ଭଉଣୀ କଲ ମୋର ହେଇଗଲା ଟାଇମ ହେଇଗଲାଣି।
ହଉ ହଉ ରହୁଛି।
ତମ ପଟୁ କଲ୍ କାଟିଆକୁ ପଡ଼ିବ।